ହ୍ୟାଲୋ। ହ୍ୟାଲୋ। ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଆପଣ ସୋଲ ଅଛନ୍ତି।
ଆଜ୍ଞା ଆମେ ବହୁତ ଭଲରେ ଅଛୁ ଆପଣ କେମିତି ଅଛନ୍ତି ସାର୍?
ଆମେବି ଏପଟେ ସବୁ ସାର୍ ଭଲ ଅଛନ୍। ହଉ ଆପଣଙ୍କର ସେପଟେ ପାଣିପାଗ କେମିତି ଅଛି?
ଆମର ଏପଟେ ଆଜ୍ଞା ଆଜି ରାତି ପର୍ଯ୍ୟନ୍ତ ବହୁତ ଜୋରରେ ବର୍ଷା ହୋଇ ପୁରା ଚାରିଆଡେ ଜଳମଗ୍ନ ହେଇକି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଅଛି।
ଓହୋ ଏତେ ଜୋର୍ଷ ତାହଲେ ବର୍ଷା ହେଲା।
ବହୁତ ଜୋର ବର୍ଷା ହେଇଛି ଯେମିତିକି ଆମେ ବାହାରକୁ ଯିବା ପାଇଁ ମଧ୍ୟ ଭୟ ମାଡୁଛି କାଳେ କୋଉଠି ସାପ ବେଙ୍ଗ କଣ ସବୁ ଅ ବିଷାକ୍ତ ଜୀବ ସବୁ ଥିବେ ବୋଲି ଡର ଲାଗୁଛି।
ଓହୋ ଠିକ ଅଛି ଠିକ୍ ନାଇଁ ସ ଏଇଟା ବି ଠିକ କଥା ନା। କଣ ପାଇଁ ଏତେ ଏତେ ଦିନ ଯାକ ଆମ ବୁ ଗରମ ଗୁଳି ଗଳି ହେଲାନା
ଆଜ୍ଞା ଆପଣଙ୍କ ପଟେ ଅ ଶ୍ୱର ଟା ଟିକେ ସମ୍ପୂର୍ଣ୍ଣ ଭାବେ ଶୁଣି ପାରୁନି ସ୍ପଷ୍ଟ ଶୁଭୁନି। ଆପଣଙ୍କ ସ୍ଵରଟି ସ୍ପଷ୍ଟ ଶୁଭୁ ନାହିଁ ସାର୍ ମତେ।
ଓହୋ ହଉ।
ଏକ ସମ୍ ଏକ ଭଲ ଜାଗାକୁ ଯାଇକି
କେବେ ଶୁଭା ଯାଉନି ଠିକ।
ନାହିଁ।
ବର୍ତ୍ତମାନ ଶୁଣି ହ୍ୟାଲୋ। ହଁ।